ହାଲୋ ହଁ ଦିଦି ଭଲ ଅଛ?
ହଁ ଭଲ ଅଛି।
ଆଉ ଦେହପା କେମିତି ଅଛି?
ଭଲ ଅଛି।
ଆଉ ଆଜି କଣ ଖାଇଥିଲ?
ଆଜି ଭାତ, ଡ଼ାଲି, ଶାଗ ଭଜା ଆଉ ବଢିଚୂୁରା। ଛୁଇଁ ଭଜା।
ଯାହାଉ ଭଲ ଖାଇବା ଖାଉଚ ପ୍ରୋଟିନ ଖାଇବାର ମାନେ ଦେହ ପ୍ରତି ଯେତିକି ଆବ୍ ମାନେ ଭଲ ଯେ ସବୁ ସବୁ ସେଇ ଖାଇବା ଖାଉଛ ଆଉ ମାନେ ପୁରା ଦେଶୀ ଖାଇବା ଯଉଟା କୁହନ୍ତି। ମୁଁ ଆଜି ଭାତ, ଡ଼ାଲି ଡ଼ାଲେମା ଆଳୁ ଭର୍ତ୍ତା, ଶାଗ ଭଜା, ବଢି ଛେଚା ଆଉ ଖାଇଥିଲି ସକାଳେ ହେଲା। ଆଉ ଏଇନା ଖ ମାନେ କଣ ଖରା ବେଳେ ଖାଇଥିଲ ଆଉ ଏଇନା ଭାତ ଆ ଆଉ ଡା ଡ଼ାଲି ଆଉ ଆଳୁ ଚିପ୍ସ ଆଉ ଟିକେ ଆଳୁ ଭର୍ତ୍ତା ଆଉ ଏଇଆ ଆଉ। ଆଉ ଦେହ ରାତିରେ ମୁଁ ଆଜି ରୁଟି କ୍ଷୀର ଖାଇବି ଆଉ ଆଉ ତୁମେ ରାତିରେ ଆଜି କଣ ଖାଇବ?
ରାତିରେ ଆମର ଆଜି ପିଠା ଡ଼ାଲମା।
ଯାହା ହଉ ଭଲ ଖାଇବା। ଆଉ ମୁଁ କହୁଥିଲି ଘରେ ସବୁ ତୁମର କେମିତି ଅଛନ୍ତି ବାପା, ମା ତୁମ ଭାଇ ଭଉଣୀ କେତେ ଜଣ କହିବ ଟିକେ?
ହୁଁ ଆମର ଭାଇ ଭଉଣୀ ଆମେ ତିନି ଜଣ। ଆଉ ମୁଁ ବଡ଼ ଭାଇ ପଢୁ ସି ଆଉ ଝିଅ ଦଶମ ପରୀକ୍ଷା ଏବେ ଦେଇଚି ବାପା ଭୁବନେଶ୍ଵରରେ ରହୁଚନ୍ତି।
ଆଉ କନ୍ କେମିତି ଆଗ୍ ଆଗକୁ ମାନେ କଣ କ ତୁମର ଏବେ କଣ ପଢାପଢି ଚାଲିଚି ନା ଆଗକୁ କଣ ପଢାପଢି କରିବ ଟିକେ କହିବ?
ହଁ ମୁଁ ଏବେ ପିଜି ପଢ଼ିସାଇଲିିନି। ଏବେ କମ୍ପ୍ଲିଟ୍ ମୋର ପିଜି ହେଇଯାଇଛି ଏବେ। କମ୍ପିଟେଟିଭ୍ ପାଇଁ ପଢ଼ୁଛି।
ଯାହା ହଉ ବହୁତ ଭଲ କଥା।
ତମେ କଁ କୋଉ ଜାଙ୍କେ ପଢିଚ।
ମୁଁ ବା ପ୍ଲସ ଥ୍ରି ପରେ ଏବେ ମୁଁ ଟିକେ ପ୍ଲସ ଥ୍ରି ପରେ ମୁଁ ସରକାରୀ ଚାକିରି କରିବା ପାଇଁ ମୁଁ ଘରେ ବସିକି ଦି ବର୍ଷ କୋଚିଂ ନେଇଥିଲି ଯାଇଁକି କଟକ ରେ ହେଲା ବୁଝିଲେ। ତା ପରେ ଏବେ। ଆଉ ଆଗ ପାଇଁ ଗମେଣ୍ଟ ଚାକିରି ପାଇଁ ସରକାରୀ ଚାକିରି ପାଇଁ ମୁଁ ଭା ପଢା ପଢି କରୁଛି ଆଗକୁ ଆଉ ଘରେ ରହିକି ଅବିକା ଆଉ ବୁଝିଲେ।
ଆଜ୍ଞା।
ଆଉ।
ଆପଣଙ୍କ ଘରଟା କୋଉଠି କହିଲେ।
ବାଜୁପୁର ଆପଣ ଜାଣିନାହାନ୍ତି ଆପଣ ମତେ ଫୋନ୍ ଲଗେଇଲେ। ଏଁ କେତେ ଦିନ ପରେ ଆପଣ ବୋଧେ ମତେ ଭୁଲି ଯାଇଛନ୍ତି। ମାନେ ଘର ଭୁଲି ଯାଇଛନ୍ତି କିନ୍ତୁ ମୋତେ ମନେ ରଖିଛନ୍ତି ମୋ ନାଁ କୁ ମନେ ରଖିଛନ୍ତି ମୋତେ ମନେ ରଖିଛନ୍ତି। ଯା ହଉ ବହୁତ ଖୁସି ଲାଗିଲା।
ଆ। ଆଉ ଆପ୍ ଆପଣଙ୍କ ଭାଇ ଏବେ କଣ କରୁଛନ୍ତି।
ମୋ ଭାଇ ଏବେ କଁ କରିବ ଗୋଟେ ଛୋଟ ଚାକିରି ଟିଏ ଏଠି ଗାଁ ପାଖରେ ବସି କରୁଥିଲା। ଏଇ ଯୋଉ ଜାଣିଛନ୍ତି ମେଘା ମେଘା ସେ ଯୋଉ ମେଘା ପାଣିରେ ଯାଉ ଚାକିରି ଟେ କରିଥିଲେ ଛୋଟ ତାପରେ ହେଠୁ ତାର ପଢାପଢି ପାଇଁ ଟିକେ ଅସୁବିଧା ହେଲା ବୋଲି। ତାକୁ ଛାଡିକି ଏବେ ଘରେ ବସିକି ଟିକେ ପଢା ପଢି କରିବା ସହିତ। କାରିଆ ଆପ୍ ରେ କାରିଆ ଆପ୍ ଜାଣିଛନ୍ତି ତ ଗୋଟେ ଏବେ ଚାଲିଛି।
ହୁଁ ଆଜ୍ଞା।
ହେଲା ତାର ସୁବିଧା ନେଇକି ଟିକେ ଚଲେଇଛି ଆଉ ଆଗ ପାଇଁ ପଢାପଢି ମଧ୍ୟ କରୁଚି। ତା ସହିତ ଡିପ୍ଲୋମା ଆଡ଼ମିସନ୍ କରିଛି ଆଉ ବୁଝିଲେ।
ଏଇଆ ସବୁ କଥା। ସେ ଏବେ ଡିପ୍ଲୋମା ଭୁବନେଶ୍ୱରରେ କରୁଛନ୍ତି ଅକ୍ସଫୋର୍ଡ଼ କଲେଜ।
ହୁଁ ସେ। କଲେଜରେ ସେ ଡିପ୍ଲୋମା କରୁଛନ୍ତି ଆଉ କଣ ତୁମର ଚାଷ ଫାସ କଣ କେମିତି ହୁଏ ନା ନାଇଁ।
ହଁ ଆମର ବିଲରେ ଧାନ ଚାଷ ହୁଏ ଆଉ ଗାଁ ତଳେ ଆମର ଯେହେ ତୁ ବିଲ ନାଇଁ ଲୋ ଅନ୍ୟ ଲୋକମାନେ କରନ୍ତି ପରିବା ଚାଷ।
ଆଉ ତମେ ତାହେଲେ ଚାଷୀ ଘର ଝିଅ ଚାଷ ଉପରେ ବିଶେଷ କିଛି ବହୁତ ଜାଣିଛ ନା। କଁ କଁ ଚାଷ ହୁଏ ତମର କହିବ ଟିକେ।
ହୁଁ ଆମର ଏଠି ଧାନ ଚାଷ। ଧାନ ଚାଷ ମୁଖ୍ୟ ତାପରେ ଆମର ବାଇଗଣ ଉଁ ଟମାଟ୍ରୋ। ଆଉ ଆଉ ଆଗେ ସବୁ ବହୁତ ଚାଷ ହଉଥିଲା ଏବେ କୁ ଆଉ ଚାଷ କରୁନାହାନ୍ତି। ସେ ଆଗେ ବିଭିନ୍ନ ପ୍ରକାର କୋବିଠାରୁ ଆରମ୍ଭ କରି।
ବହୁତ୍ ଭଲ ଆଉ।
ଆପଣ କୋଉଥିରେ ପ୍ଲସ୍ ଥ୍ରି କରୁଥିଲେ।
ମୁଁ ଏ ଇତିହାସରେ ପ୍ଲସ୍ ଥ୍ରୀ କରିଥିଲି ବୁଝିପାରିଲେ।
ଇତିହାସ
ହଁ।
କୋଉ କଲେଜ ଥିଲା?
ମୋର ଛତିଆ ଜାଣିଛନ୍ତି। ଛତିଆ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ହଁ ଯାଜପୁରରେ ଯାଉ ଛି ସେ ମହାପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ କଲେଜ। ସେ କଲେଜ ଆମର ହାଡିଦାସଙ୍କ ବିଷୟରେ ଜାଣିଛନ୍ତି ନା, ସେ କଲେଜ ଦେଖିବାର କ କଟକ ଆଡୁ ରିଟର୍ନ ଫେରିଲା ବେଳେ ମାନେ ଏପଟ ଯାଜପୁର ଯୋଉ ଚଣ୍ଡିଖୋଲ ଆଡେ ଦେଇ ଗଲା ବେଳେ ବାଁ ସାଇଟରେ ଲେଖାହେଇଥିବ ମହା ପୁରୁଷ ହାଡ଼ିଦାସ ମହାବିଦ୍ୟାଳୟ। ଗୋଟେ ସାଇଡରେ ଦେଖିବେ ସେଇ କଲେଜ ଟି ନା, ଆପଣ ଆଉ କେବେ ଛତିଆ ଆଡ଼େ ଆସିଛନ୍ତି?
ହଁ ମୁଁ ବହୁତ ଥର ଯାଇଛି। ସେପେଟ ଛତିଆ ବଟ ଅଛି।
ହଁ ଆମ ଛତିଆ ଯୋଉ ସେକେଣ୍ଡ କୁହନ୍ତି ଯୋଉ ଧାମ ମାନେ ପୁରୀ ଫାଷ୍ଟ କୁହନ୍ତି। ସେକେଣ୍ଡ ଆମ ଛତିଆ ଧାମ କୁ କୁହନ୍ତି। ହଁ ଛତିଆ ବଟକୁ କୁହନ୍ତି ଜଗନ୍ନାଥ ଧାମ ସେକେଣ୍ଡ ହେଲା। ଏଠି ବହୁତ ଅଛି ଯେ, ମାନେ ଯେତେବେଳେ କଳି ଯୁଗ ଶେଷ ହବ ମାନେ ଏମିତି ଶେଷ ସମୟରେ ଠା ପ୍ରଭୁ ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଆମ ଛତିଆ ବଟକୁ ଆସିବେ। ଏଇଠାରେ ରହିବେ, ସାତ ଦିନ ସାତ ରାତି ଯୋଉ ଅନ୍ଧାର ହେବ। ଚେନ୍ନାଇ ମାନେ ଯେତେବେଳେ ରୁଷର ଆଙ୍କର ଯୁଦ୍ଧ ହବ, ସେ ସମୟରେ ଠାକୁରଙ୍କୁ ସେ ନେଇ ଯାଉଥିବେ। ଟ୍ରେନରେ ସେଠି ଛିଣ୍ଡିବ ମାନେ ଚେନ୍ ଛିଣ୍ଡିବ ସେତବେଳେ ଟ୍ରେନ ର ଚେନ୍ ଛିଣ୍ଡିବ ସେତେବେଳେ ଠାକୁରଙ୍କୁ ଆମ ଛତିଆ ବଟ ମନ୍ଦିରକୁ ଅଣାଯିବ। ସେଇଠି ପୂଜା କରାଯିବ। ଏସବୁ ମାଳିକାରେ ଲେଖା ଅଛି ବୁଝିଲେ
ଆଜ୍ଞା।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
ଆପଣ ତାହେଲେ ମାଳିକା ଉପରେ ଆପଣ ଜ୍ଞାନ ଅଛି ଜୋରେ
ମାଳିକ ଉପରେ ମୋର ବେଶ ବିଶେଷ କରି ବହୁତ ଜ୍ଞାନ ନଥିଲେ ବି ମୁଁ ଟିକେ ଶୁଣି ଜାଣେ। କାହିଁକନା ମୁଁ ଟିକେ ବହୁତ ଆଧ୍ୟାତ୍ମିକ ଲୋକ ବିଶ୍ୱାସ କରେ ମାନେ ଥାକୁରଙ୍କ ପ୍ରତିଯେତେ ମୋର ବିଶ୍ଵାସ ଥାଏ ମାନେ ଯଦି ବହୁତ ମତେ ଶୁଣିବାକୁ ଭଲ ଲାଗେ ଯେମତି ନା କଣ କୃଷ୍ଣଙ୍କ ଉପରେ କି ମାନେ ସବୁ ମାନେ ସବୁ ଯୁଗରେ ସବୁ ଦେବାଦେବୀଙ୍କ ଉପରେ ମତେ ଟିକେ ସବୁ ଜାଣିବାକୁ ଭଲ ଲାଗେ ବୁଝିଲେ ମାଳିକା ଉପରେ ମତେ ମୁଁ ବି ମାଳିକାକୁ ବହୁତ ବିଶ୍ୱାସ କରେ। କାହିଁକନା ଗୋଟେ ଗୋଟେ ଦେଖିଛି ମାଳିକାରେ ଯାହା ବି ଲେଖାହେଇଥିବ ପ୍ରାୟ ଟାଇମ୍। ପ୍ରାୟ ସମୟରେ ସେହା ବି ମଧ୍ୟ ସତ୍ୟ ହେଇ ହେଇ ଆସିଛି ବୁଝିପାରିଲେ ଆଗକୁ ମଧ୍ୟ ସତ୍। ଏମିତି ହବ ବୋଲି ମୋର ଆଶା ଅଛି ଦେଖ କୋଭିଡ ବିଷୟରେ ବି ଲେଖା ହେଇଥିଲା। ହଁ ଭାଗବତ ବିଶେଷ ମୁଁ ପଢେ ବୁଝିପାରିଲେ ଗୀତା ସକାଳେ ପଢେ ଭାଗବତ ମଧ୍ୟ ପଢେ। ମୋର ତାପରେ ଆଶା ଅଛି କି ମାନେ କଣ କହିଲେ ଏଇ ଯୋଉ ସବୁ ଉପରେ ଜାଣିଛି ମତେ ଲାଗେ କିି ଦେଖ। ଗୋଟେ ଯୋଉ ଲେଖା ହେଇଥିଲା ମାଳିକାରେ ଲେଖା ହେଇଥିଲା ଗୋଟେ ଏକ ବଡ ରୋଗ ଆସିବ ତାର ଚିହ୍ନଟ କିଏ କରିପାରିବେନି। ମାନେ ତାର ମାନେ ସେଇଥିରେ ଅଧା ଅଧି ଲୋକ ପଳେଇବେ। ଦେଖ କୋଉ ଉଣେଇଶହରେ ଯୋଉ ଆସିଥିଲା ଦୁଇ ହଜାର ଉଣେଇଶ ସେତିକି ସେ ସମୟରେ କୋରୋନା ଆସିଲା ଲୋକଙ୍କୁ କେତେ ଅଧା ଅଧେ ଲୋକଙ୍କୁ ନେଇଗଲା ବୁଝିପାରିଲେ ତ ଲୋକ ଅଧିକ ଭୟଭୀତ ହୋଇ ମରିଗଲେ। କେତେ ଲୋକ କୋରୋନା ହେଲା ମରିଗଲେ ମାନେ ଛାନିଆ କେତେ ମରିଯାଇଛନ୍ତି କେତେ ଲୋକଙ୍କୁ ରୋଗ ପୀଡିତ ହେଇକି ରୋଗରେ। ଭୋଗିକି ମରିଗଲେ ସେମତି ଆଉ ସବୁ ମୁଁ ମାଳି ଉପରେ ବିଶେଷ ଧ୍ୟାନ ଥାନ୍ତି ମାନେ ବିଶ୍ଵାସ କରେ ଆଉ ତମେ ବିଶ୍ୱାସ କରନି।
ହଁ ସେ ଆଗେ ତ କରୁନଥିଲି ଏବେ ଯୋଉ ଘଟଣା ଘଟୁଛି ପ୍ରତିଦିନ। ଏବେ କୁ ବିଶ୍ଵାସ ହେଲାଣି।
ଯାହା ହଉ ଆପଣ ବି ମତେ ଲାଗୁଛି ଆପଣଙ୍କ କଥାବାର୍ତ୍ତା ରୁ ଟିକେ ଟିକେ ଲାଗୁଛି ଆପଣ ବି ବହୁତ ଆଧ୍ୟାତ୍ମିକ। ଆ ମାନେ ଲୋକ ବହୁତ ବିଶ୍ଵାସ କରନ୍ତି ଭଗବାନଙ୍କୁ ଆଉ ପାଠ ପଢା ବି ମତେ ବି ମୁଁ ଯେତିକି ଶୁଣିଥିଲି ଆଗରୁ। ତୁମେ ମଧ୍ୟ ଭଲ ପିଲାଟି ମାନେ ଭଲ ପାଠ ଫାଟ ବହୁତ ଭଲ। ମାନେ ତୁମେ ଠିକ ସମୟରେ ଠିକ କାମ କର ମୁଁ ଯେତିକି ଜାଣିଥିଲି ଯାହା ହଉ। ଏତିକି ମାନେ ଏତିକି ବହୁତ ଭଲ ଭଲ ଅଭ୍ୟାସ ଗୋଟେ ପିଲା ପାଇଁ ଗୋଟେ ମାନେ ଠିକ ସମୟରେ ଠିକ। ଠିକ୍ କାମ କରିବା ଗୋଟେ ଭଲ କଥା ବୁଝିଲେ?
ଆଉ କଣ ତମର ସେବେ ସେ ଯୋଉ ଗେ ମୁଁ ତମର ଯୋଉ ଆଗ ଗାଈ ଚାରି ପାଞ୍ଚ ଥିଲେ? ଆଉ କଣ ବାଛୁରୀ ଥିଲେ ସବୁ ବିକିିବାକି ସାରିଲ ନା ଅଛନ୍ତି?
ଯୋଉ ହଁ ଆମର ଏବେ ଅଛନ୍ତି ଗାଈ ଦିଟା ଅଛନ୍ତି ବାଛୁରୀ ଟା ଅଛି।।
ଯାହା ହଉ ତମେ ବହୁତ କ୍ଷୀର ଖାଉଥିବ ଛେନା ଫେନା ଘିଅ ପିଅ କରୁଥିବ ଲୋକମାନଙ୍କୁ ମାନେ କିଛି ବିକା ବିକି କରୁଚ ନାଇ ନହେଲେ ମୁଁ ତମ ଠାରୁ ଆଣିଥାନ୍ତି ଆମର ଟିକେ ଦୁଇ କିଲୋ ଦରକାର ଥିଲା?
ମାନେ ଆମର ମାନେ ସକାଳେ ଗଉଡ଼ ଆସି ନେଇଯାଉଚନ୍ତି। ଆଉ ସନ୍ଧ୍ୟାରେ ଆମର ଦୁଛ ଘର ପାଖରେ ଦି ଜଣ ନଉଚନ୍ତି ଆମେ ଆଉ ପିଇ ଦଉଚୁ।
ଯାହା ହଉ ଭଲ କଥା ସେତିକି ତ ମାନେ ଆପଣ ଇଏ କରୁଛନ୍ତି ଆଉ। ଆଉ ଘିଅ ପିଅ ହେଲେ ମତେ ଟେକେ କହିବେ ମୁ ଆପଣଙ୍କ ଠାରୁ କିଛି ପଇସ ଦେଇ ଆପଣଙ୍କ ଠାରୁ ମୁଁ ଟିକେ ଆମର ଘିଅ ଟିକେ ଦର ତାର ସଂକ୍ରାନ୍ତିରେ ଘିଅ ପୋଡ଼ା ହଉଚି ଠାକୁରଙ୍କ ପାଖରେ ବୁଝିଲେ ମୁଁ ଟିକେ ଆଣିବି? ଯାହା ହଉ ଆଉ କେବେ ଡାକୁ ନାହାନ୍ତି ଆମକୁ ମତେ ତମ ଘର ଆଡେ ଟିକେ ତ ଦିଦି?
ହଁ ଆଁଉଁ ସୁବିଧା ହେଲେ ଡାକିବି ନା ବର୍ଷା ପାଗ ଚାଲିଚି ନା।
ବର୍ଷା ପାଗ ଚାଲିଲେ ବି ମୋର ରେନି କୋଟ ନାହିଁ ନା ଛତା ନାହିଁ ମୁଁ ତୁମ ଘର ଆଡେ ଯିବାକୁ ରାଜି ଅଛି। ଯେତେ ବର୍ଷା ହେଲେ ମୁଁ ଯିବି ତମେ ଟିକେ କେତି ଭଲ
ଆଉ ତୁମେ ଟିକେ ତମ ଭଲ ମାନେ ହାତରେ କଣ ଖାଇବା ଭଲ ବନାଅ ମତେ କହିଲ କରିକି ଟିକେ ପରସିବ ମୁଁ ଖାଇବି?
ମତେ କିତି ଭେଜ୍ ଆଇଟମ୍ ଭଲ ଆସେ ନନଭେଜ୍ କିଛି ଆସେନା ଖାଲି ଆଁ ଅଣ୍ଡାର ଆମ୍ବଲେଟ୍ ଆସି ଯାକୁ ଅଣ୍ଡା ଭଜା କୁହନ୍ତି। ଆଉ ଆଉ ଟିକେ ଚିକେନ ମାସ
ଯାହାହୋଉ ତମ ହାତ ରନ୍ଧା ମତେ ଟିକେ ଅଣ୍ଡା ଆମଲେଟ କେବେ ଖୁଆଇବେ? ତ ତୁମ ଚିକେନ କଷା ବି ମତେ ଭଲ ଲାଗେ।
ଆସ ଏ ଏବେ ଆସ।
ହଉ ନିଶ୍ଚିନ୍ତ ଯାହା ହଉ ତମେ ଯାହା ହୋଉ ମତେ ତମେ ବହୁତ ଖୋଲା ମିଲା ପିଲା ମାନେ ତମ ପେଟ ଭିତରେ ସେମତି କିଛି ନାହିଁ। ବୁଝିପାରିଲେ ତାହେଲେ ମତେ କେବେ ମାନେ ମତେ ତ ତୁମେ ଡାକିଲଣି ମୁଁ ବହୁତ ଖୁସି ତମେ ଡାକିଚ। ମୁଁ ନିଶ୍ଚିତ ଯିବି ହେଲା ମୁଁ ଟିକେ ମୁଁ ଟିକେ ଆ ଭିତରେ କାମ ଅଚି ମୁଁ ଟିକେ ମୋ ମାନେ ଗାଡ଼ି ଫାଡ଼ି ଟିକେ ଖରାପ ଅଛି ଗଡ଼ି ସଜାଡି ମୁଁ ନିଶିନ୍ତ ତମ ଘରକୁ ଯିବି। ବୁଝିଲେ ଆଉ ମଉସା ମାଉସୀ କେମତି ଅଛନ୍ତି?
ହଁ ବୋଉ କୁ ଟି ଥଣ୍ଡା ହେଇଯାଇଚି ବାପା ଭଲ ଅଛନ୍ତି।
ଯାହା ହଉ ବହୁତ ଭଲ କଥା ପ୍ରଭୁ ଜଗନ୍ନାଥ ତୁମକୁ ତୁମ ପରିବାରକୁ ଭଲରେ ରଖନ୍ତୁ ବହୁତ ଆଗକୁ ଯାଅ।
ଆଉ ତମ ଘରେ ସବୁ କିଏ କିଏ ଅଛ ଭଲ ଅଛନ୍ତି ନା ତମ ଘରେ ମଉସା ମାଉସୀ ହେରିକା?
ହଁ ଆମ ଘରେ ମଉସା ମାଉସୀ ସବୁ ଭଲ ଅଛନ୍ତି ଆଉ ଘରେ ଆମର ବାପା ବୋଉ ବଡ ବାପା। ଏମତି ସମସ୍ତେ ଅଛନ୍ତି ଆଉ ବୁଝିଲେ।
ଆପଣ ଏକାଟି ଖାଉଛନ୍ତି ସମସ୍ତେ?
ହଁ ଆମର ସବୁ ଜଏଣ୍ଟ ଫ୍ୟାମିଲ ଆମେ ସବୁ ଏକାଠି ରହୁ ପରିବାର ମିଶିକି ଚଳୁଚୁ ଯୌଦ୍ଧ ପରିବାର ଆମର ବୁଝିଲେ।
ଓହୋ କେତେଜଣ ଖଣ୍ଡେ ହେବେ ଟୋଟାଲି?
ଟୋଟାଲି ପଚିଶ ଛବିଶ ଜଣ ଆମେ ରହୁଚୁ ମିଶିକି ଛୋଟ ବଡ ଆଉ।
ଏବେବି ସମୟରେ ପଚିଶ ଛବିଶ ଜଣ ଏକାଠି ରହୁଛନ୍ତି।
ହଁ ଆମେ ସମସ୍ତେ ଆଜିକା ସମୟରେ ଲୋକ ବି ଆମକୁ ବହୁତ କହୁଚନ୍ତି, କହୁଛନ୍ତି କି ଆଉ ଆଜିକା ସମୟରେ ଏମିତି ଲୋକ କେହି ନାହାନ୍ତି ଯେ ଏକାଠି ରହୁଛନ୍ତି କିନ୍ତୁ ଆମ ପରିବାରେ ସେତିକି ଏକତା ଅଛି। ଆଜିକା ସମୟରେ ଆମେ ମଧ୍ୟ ଯୌଧ ପରିବାରରେ ବାସ ମାନେ ରହି ଆସିଛୁ ଆମ ଏଇ ଆଖପାଖ ଗାଁରେ ପାଖ ଆଖ ଗାଁ ରେ କେଉ ଲୋକ ନାହାନ୍ତି ଯେ ଯୌଦ୍ଧ ପରିବାରରେ ରହୁଛନ୍ତି କିନ୍ତୁ ଆମ ଭିତରେ ସେତିକି ଭଲ ପାଇବା ଆଉ ମନୋଭାବ ଅଛି ବୋଲି ଆମେ ମିଶିକି ସମସ୍ତେ ଏଖା ଏଖାଠି ଅଛୁ ବୁଝିଲ ନା।
ହଁ।
ଆଉ ତମକୁ କଣ ଲାଗୁଚି ଆମ ପରିବାର କେମିତିଆ ମାନେ ଭାବ ମାନେ ଖୁସିର ପରିବାର ନା ନାଇଁ ଯୌଧ ପରିବାର ଟିକେ ହୁଏତ
ତମ ପରିବାର ଏକାଠି ଅଛନ୍ତି ମାନେ ଜାଣିପାରୁଚି।
କେତେ ଖୁସିର ହଉ ଯାହା ହଉ ତମର ବି କଣ ଯୌଧ ପରିବାର ନା
ନାଇ ନାଇଁ ଆମ ସିଙ୍ଗି ପରିବାର ଆମର ବଡାଆପା ଯିଏ ସେ ପୁରୀରେ ରହୁଛନ୍ତି, ଆମେ ଆମ ପରିବାର ଯୋଉଟା ବା ପା ମୁଁ ଭାଇ ଭଉଣୀ ଆମେ ହଁ ପୁ ପୁରୀ ଛୋଟବେଳେ ଯାଇଥିଲି ଏବେ ଆଉ ମୁ ମୋ ମ
ଯାଉ ତୁମେ ତୁମେ ଯିବ ଯିବ ବ୍ୟସ୍ତ ହୁଅନି ତୁମ ମାନେ ତମର ବହୁତ ଇଚ୍ଛା ଅଛି। ଆଗ୍ରହ ହଉଛି ଠାକୁରଙ୍କ ପାଖକୁ ଯିବ। ଠାକୁର ତମକୁ ନିଶ୍ଚିନ୍ତ ନେଇକି ଯିବେ, ପ୍ରଭୁ ଜଗନ୍ନାଥ ତାଙ୍କ ପାଖକୁ ତମକୁ ଦର୍ଶନ କରିବେ। ଯେମିତି ପରୀକ୍ଷା ନିଅନ୍ତି ଠାକୁର ଆସିବ ଆସିବ ତୁମେ କେବେ ମେ କୁହ କାଳିଆ ମୁଁ ତମକୁ କେବେ ଦେଖିବି। ହେଲେ ଏମିତି ଗୋଟେ ମନ ଭାବର କ ମୁଁ ଯିବି ଯିବି ହେଲା। ଯିବା କଥା କହିଲେ ମାନେ ନିଶ୍ଚିନ୍ତ ହବ ବୁଝିଲେ। ଆଉ କଣ, ତମର କଣ ଘରଫର ସବୁ କାମ ସରିଗଲାଣି?
ନାଇଁ ନାଇଁ ଆମ ଘର ହଁ ଘର କାମ ପ୍ଲାଷ୍ଟର ଫ୍ଲାଷ୍ଟର ସରିଯାଇ ଚୁ ୱାରିଂ ହେଇନି ୱାରିଙ୍ଗ ଆର ମାସ ଆଡକୁ ହବ ଆଉ, ଚଉଁରା କାମ ଏବେ ଚାଲିଛି।
ତୁମକୁ ଜାମୁକକୋଳି କେତେ ଖାଇବାକୁ ଭଲ ଲାଗେ?
ଜାମୁକୋଳି, ଜାମୁକୋଳି ମତେ ଭଲ ଲାଗେ ଲୁଣ, ଆ ଲଙ୍କା ଗୁଣ୍ଡ ଖାଇ ବେଶୀ ନୁହଁ ଅଳ୍ପ ଭଲ ଲାଗେ।
ହଁ ହଁ ଆଉ ମତେ ତ ଜାମୁକୋଳି ବହୁତ ମାତ୍ରାରେ ଭଲ ଲାଗେ, ବୁଝିଲେ।
ତମ ସାଡେ ଜାମୁକୋଳି ଗଛ ଅଛି?
କୁହଁ ଆମ ଇଆଡେ ଅଛି ମୁଁ ଯେବେ ଯିବି ତୁମ ପାଇଁ ଜାମୁକୋଳି ମଧ୍ୟ ଜରୀରେ ନେଇକି ଯିବି, ତୁମେ ଖାଇବେ ତାପରେ କହିବେ କେମିତି ଲାଗୁଛି ହେଲା।
ହଁ ହଁ ଆମର ଟିକେ ଅଛି ଯେ, ଗାଁ ଠାରୁ ଦୂରରେ ଆଉ ଆମେ ଯାଇପାରୁନୁ।
ଯାହା ହଉ ଭଲ ହେଲା ଏ ସବୁ ଆଉ, ଆଉ ତୁମେ ଏଇ ଯୋଉ ଖରା ଦିନେ କେମତି କଣ ମାନେ ଖରାକୁ ଖରା ସହିତ ଲଢେଇ କରୁଛ ମତେ ଟିକେ କହିବ? ମାନେ କେତେ କଷ୍ଟ ସହିଚ ଖରାରେ।
ଖରା ଏବସ ଜୋରେ ହେଇଛି ଅବଶ୍ୟ ଖରା କିନ୍ତୁ ସହି ହେଇଯାଉଛି ଏତେ ଇଏ ହଉନି, ଯେହେତୁ ଆମ ଗ ଘ ଘର ଉପରେ ଗଛ ଗୁୁରା ସବୁ ଅଛି।
ଆଉ ଦିଦି ମୁଁ କହୁଥିଲି କି ମୁଁ କହୁଥିଲି କି ଏବେ କଁ କେତେ ଗଛ ଲଗେଇଛନ୍ତି ଏ ବର୍ଷ, ଛାଇରୁ ରକ୍ଷା ଖରାରୁ ରକ୍ଷା ପାଇବା ପାଇଁ।
ଉଁ ଗଛ ପାଞ୍ଚ ସାତଟା ଖଣ୍ଡେ ଲାଗିଛି।
ଯାଉ ବଲ ଆଉ ଦିଦି ମୁଁ ତ ଯାଉଛି ଏବେ, ମତେ ସମତେ ଡାକିଲେଣି ଘରେ ଖାଇବା ପାଇଁ। ତୁମେ ରଖ, ଆଉ କେତେବେଳେ ତୁମେ ସମୟ ପାଇଲେ ମ ତେ ମଧ୍ୟ କଲ୍ କରିବ ବୁଝିଲ, ହଉ ଧନ୍ୟବାଦ।